ହ୍ୟାଲୋ ହ୍ୟାଲୋ ହଁ ହଁ ଭଲ ଅଛନ୍ତି। ମ୍ୟାଡ଼ାମ? ହଁ ଆଉ କଣ ହଁ ହଉ ହଉ। ଖରା ପ୍ରବଳ ହଉଛି ଆମର ଏପଟେ ସକାଳୁ ବହୁତ ଜୋରେ ଖରା ହଉଛି। ତାପରେ ଯେମିତି ଗୋଟାଏ ସାଢେ ଗୋଟାଏ ବାଜି ଯାଉଛି। ପୁଣି ଆଉଥରେ ବର୍ଷା ମେଘ ଘ ଡଘଡି ହେଇକି ଲାଇନ ଫାଇନ୍ ପଳଉଛି ବଡ ହଇରାଣ କରୁଛି ଏ ଖରା। ଖରା ଜମା ଏବେ ଆମର ହେଇଗଲାଣି ମାସ ଜ୍ୟେଷ୍ଠ ମାସ ହେଇଗଲାଣି। ବର୍ଷା କାହିଁ ବର୍ଷା ତ ଜମା ନାଇ ଆଉ ଆପଣଙ୍କ ଆଡେ ବର୍ଷା ହେଲାଣି?
ହଁ ଆମ ଆଡେ ବର୍ଷା ହଉଛି ଏବେ ବି ବର୍ଷା ଯେମିତି ଘଡ ଘଡ ମାରୁଛି। ଆଧି ଯେମିତି ମଳମଳି ଆକାଶ ଟା ପୁରା ମେଘୁଆ ମେଘୁଆ ଦିଶୁଛି।
ଓହୋ ତାହେଲେ ଆମର ବି ଏବେ ଟିକେ ନାକୁ ମେଘ ମେଘ ଆସିଲାଣି। ଦେଖାଯାଉ ବର୍ଷା ହଉଛି କି ନାଇଁ କିନ୍ତୁ ଘରଡି ମାରୁଛି ଏବେ ସେଇ ତ ସକାଳୁ ଜୋରେ ଖରା ହଉଛି ଆମର କଣ ହଉଛି ନା ସକାଳୁଆ ସ୍କୁଲ ରହୁଛି। ମୁଁ ସ୍କୁଲରେ କାମ କରେ ମୁଁ ଯାଉଛି ସ୍କୁଲକୁ। ସକାଳୁଆ ଯାଉଛି ଆସିିଲ ବେଳକୁ ସେ ମାନେ ସକାଳୁଆ ଯେହେତୁ ସ୍କୁଲ ସେ ସାଢେ ଦଶଟା ବେଡକୁ ଛୁଟି ହେଇଯାଉଛି ଛୁଟି ହେଲା ବଳେ ସେ ଆସିଲା ବେଳକି ଏ ଟେ ଖରା ପ୍ରବଳ ଖରା ଯେମିତି ଖରା ଦିନିଆ ଖରା ସେମିତିଆ ଖରା। ଆଉ
ହଁ ଏବେ ତାପରେ ଅଷାଢ ମାସ ଥାଏ ନା ଏଇଟା ହଉଛି ଆଷାଢ ମାସ ଟା। ମାନେ ବର୍ଷା ହବ ଚାର ତା ହେଲେ ବର୍ଷା ଆମ ଆଡକୁ ମାନେ ଉଠେଇବ କିନ୍ତୁ ଦିନ ସାରା ଯେମିତି ସ ଏବେ ବି ଖରା ହଉଛି ଯେ ଯେମିତି ଗୁଳୁ ଗୁଳୁ ଏମିତି ବେଶୀ ଦେହ ତ ମାନେ
କୁହନ୍ତୁନି ଏବେ ଏବେ ଏଇ ବର୍ଷ ବହୁତ କଷ୍ଟ ହଉଛି ଖରା ଟା। ବହୁତ କଷ୍ଟ, ବହୁତ ଖାଲି ଝାଳ ଦେହ ସାରା ଖାଲି ଝାଳ। ଆଉ ବହୁତ ମାନେ ଲୋକ ବି ବହୁତ ହଇରାଣ ହଉଛନ୍ତି। ଯେମତି କିି ମୋ ପୁଅର ଦେହ ଖରାପ ହେଇଯାଉଛି, ମୋ ସ୍ଵାମୀଙ୍କ ଦେହ ଖରାପ ହେଇଯାଉଛି, ତାପରେ ହଁ ବାହାରି ପଡୁଛି ଏଇ ଚର୍ମ ରୋଗ ତ ହବ ଏଇ ଯୋଉ ଖରା ଆମର ଯୋଉ ଆସୁଛି ପୁରା ଆସିକି ଆମ ଦେହରେ ଯୋଉ ପଡୁଛି, ସେ ସୂର୍ଯ୍ୟ କିରଣ ସେଇତ ଚର୍ମ ରୋଗ ହବ ଆଉ। ଏସ ଯୋଉ ଆଜିକାଲି ଯୋଉ ଏ ସି ବ୍ୟବହାର କରୁଛନ୍ତି କିମ୍ବା ଫ୍ରିଜ ବ୍ୟବହାର କରୁଛନ୍ତି। ଆଉ ତାର ଗ୍ୟାସ୍ ଯାଇକି ଯୋଉ, ହଉଛି ନା ତାର ଯୋଉ ଗ୍ୟାସ ବାହାରୁଛି। ତା ଗ୍ୟାସ୍ ଟ ଯାଇକି ଆମ ବାୟୁମଣ୍ଡଳର ଯୋଉ ସୂର୍ଯ୍ୟ କିରଣ ଟାକୁ ଅ ଆସିବା କ କଥା ନାଇଁ ସେଇ ସୂର୍ଯ୍ୟକିରଣ କୁ ନିଆ ଆସିକି ଆମର ଅ ପୁରା ଆମର ଦେହରେ ପଡୁଛି। ଯାହା ଦ୍ଵାରା ଚର୍ମ ରୋଗ ସୁନିଶ୍ଚିତ, ଆଉ ସେଇଟା କର୍କଟ ରୋଗ ବି ହବ। ସେ ଚର୍ମ ରୋଗ ହେଇ ହେଇ କର୍କଟ ହବ୍। କର୍କଟ ରୋଗ ହେଇକି, ସେମାନେ ମାନେ ଆମେ ଲୋକ ଲୋକ ସେଇରେ ସେଇରେ ପୀଡିତ ହେଇକି ଆମେ ଲାଷ୍ଟ କୁ ମରିବା। ଆମେ ନିଜେ ତ ଆମେ ସେଇ ଅସୁବିଧା କରଛେ ଆଉ କଣ କରିବା ନିଜେ ଆଉ ଅସୁ ସୁବିଧା ଫଳ
ଆମେ ନିଜେ ତ ମାନେ ସୁବିଧା ସହଯୋଗ ଖୋଜୁଛନ୍ତି, ଆଗରୁ ଏସି ମାନେ କଣ ଜାଣି ହିଁ ନ ଥିଲେ ଲୋକମାନେ, ସମସ୍ତେ ଗଛ ଖୋଜୁଥିଲେ ଗଛ ମୂଳ ଖୋଜୁଥିଲେ। ଗଛ ଆଉ ପୋଖରୀ ପାଖ ନଈ ପାଖ ଖୋଜା ହଉଥିଲା।
ଖଜା ହଉଥିଲା, ଏବେ କାହିଁଁ କୁହନ୍ତୁ ସେଇ ଦିନ କୁଆଡେ ଗଲା। ପିଲା କେମିତି ଖେଳୁଥିଲେ, ଏବେ ପିଲାଙ୍କ ଖେଳ ବି ଦେଖୁଛନ୍ତି ନା? ପିଲା ପିଲା ଯୋଉ ବାହାରେ ଖେଳୁଥିଲେ, ସେ ପିଲାଙ୍କ ଖେଳ ବି ଆସ୍ତେ ଆସ୍ତେ ବନ୍ଦ ହେଇଗଲାଣି।
ଦାଣ୍ଡର ଧୂଳି, ସେଟା ଦେହରେ ବାଜିବା ବି ବାଜିବା ବି ମାନେ, ଏବେ ଧୂଳି ଟୋପା ବି ଦେହରେ ଲାଗୁନି।
ହଁ ଧୁଳି ଟୋପେ ଲାଗୁନି, ଯିଏ ବି ଦେଖଲା ହଁ ପିଲା ମୋବାଇଲ ଧରିକି କି ବସିଲେ, ମୋବାଇଲ ରେ ଖେଳିଲେ, ମୋବାଇଲ ରେ ସବୁ କଲେ ଯାହା ପ୍ରକାର ଆଉ ରୋଗ, ଟି ଭି ବସିକି ଦେଖିଲେ, ଆଉ ଏସବୁ ଜିନିଷ ଲେ ରୋଗ ନିହାତି ହବ, ଆଉ ଆମର ବ୍ୟାୟାମ ଟା ବି ହଉଛି କି ଆଉ ହଉନି। କାଲି ପିଲା ବସିଲେ ଖାଲି। ଖେଳକୁଦରେ କେମିତି ସେ ଧୂଳି ମାଟିରେ ଖେଳୁଥିଲେ କିନ୍ତୁ ପିଲା ଭଲ ରହୁଥିଲେ। କିନ୍ତୁ ଏବେ ଆଉ ନାହିଁ।
ଚେଞ୍ଜ ହେଇଗଲା।
ଋତୁ ପରିବର୍ତ୍ତନ ସହିତ୍ ହଉଛି, ଋ ରୂତୁ ପରିବର୍ତ୍ତନ, ଆଗ କେମିତି ବର୍ଷା ହଉଥିଲା ଏବେ କାହିଁ ବର୍ଷା, ବର୍ଷା ବି ନାହିଁ।
ବର୍ଷା ବି ନାହିଁ ଲୋକ ମାନେ ଆଗରୁ ମାନେ ଆଷାଢ ମାସ ଆରମ୍ଭ ହବ ମାନେ ବର୍ଷା ଷ୍ଟାଟ ଏବେ ଆଷାଢ ରେ ଶ୍ରାବଣ ଆରମ୍ଭ ହେଲେ ବି ବର୍ଷା ଠିକ ସେ ହୁଏନି।
ସେଇଆ ସେଇଆ ସେଇଆ।
ଆଗରୁ ଏଇ ଟାଇମ କୁ କୃଷକ ମାନେ ବିଲ ହଳ କରିସାରନ୍ତି ଏବେ ହଳ କାଇଁ।
ସେଇୟା ସେଇୟା ଆଉ ଆପଣ ଖିଆପିଆ କେତେବେଳେ କରୁଚନ୍ତି କଣ।
ଆମର ଖାଇବା ପିଇବା ନାଇଁ ଗରମ ପାଇଁ ନାଇଁ ତିନିଟା ହେଇଯାଉଚି ଗରମ ପାଇଁ ନା ଭା ଖାଇବା ଠିକ ସେ ଖାଇ ହୁଏନି ଖାଲି ବାସ୍ ପାଣି ପିଇ ପି ପେଟ ଭର୍ତ୍ତି ହେଇ ଯାଉଚି ଯେ
ଆପଣ ପୁରା ଧଇଁ ସଇଁ ହଉଚନ୍ତି କଣ କାମ କରୁଚନ୍ତି ବୋଧେ।
ନାଇଁ ନାଇଁ ଧଇଁ ସଇଁ ହଉନି ବାସ୍ ବାଟରେ ଟିକେ ଚାଲୁଥିଲି ତ ସେଇ ଟାଇପ ର ଲାଗୁଥିବ।
ଆଚ୍ଛା ଆଛା ଆଛା ଆଛା ହଁ ହଁ। ଆଉ ସେ ମି ମାନେ ବର୍ଷା ଆସିଲାଣି ବର୍ଷା ହେଲାଣି ନା ନାଇଁ ଆପଣଙ୍କ ସେପଟେ।
ନାହିଁ ବର୍ଷା ଆସିିଲାଣି ବର୍ଷା ହେଇନି ହବ ଏବ ମାନେ ଆନ୍ଦି କରିଦେଇ ସାରିଲାଣି ମିନିମମ୍ ଚାରିଟା ଆଯିଲେ ବର୍ଷା ଷ୍ଟାର୍ଟ ହେଇଯିବ ଆଉ।
ଓହୋ ଉପର ଓଳି ବର୍ଷା ଆମର ତ ସେଇୟା ହଉଚି ବର୍ଷା ହଉଚି ଛାଡୁଚି ପୁଣି ଆଉଥରେ ଆଁ ଖରା ଟିକେ ହେଇଯାଉଚି ପୁଣି ଆଉ ଥରେ ଛାଡୁଚି ଆଉଥରେ ବଷା ହେଇଯାଉଚି ଏମିତି ହଉଚି। ସବୁ ଅସୁବିଧା ଏମିତି ଆଉ। ଆଉ ଆଉ କୁହନ୍ତୁ କଣ ଗୋଟେ ରୋଷେଇ ଆଇଟମ ଟେ କୁହନ୍ତୁ ଆଉ କଣ କରି ମାନେ ଆମିଷ ଉପରେ କୁହନ୍ତୁ କଣ ଆପଣ ଭଲ ରୋଷେଇ କରନ୍ତି।
ଆପଣ ଜାଣିଚନ୍ତି ନା ଆପଣ ଯୋଉ ବାଗଦା ଚିଙ୍ଗିଡି ଯୋଉ ଜାଣିଛନ୍ତି ନା ବାଗଦା ଚିଙ୍ଗୁଡି ଆପଣ ତା ଇଂଲିଶ ସରେ ତ ଉ ମାନେ ଯେମିତି କୁହନ୍ତି ପ୍ରାନ୍ ଚିଙ୍ଗୁଡ଼ି
ହଁ ହଁ ହଁ ହଁ ବଡ ବଡ ଚିଙ୍ଗୁଡି ଗ
ହଁ ବଡ଼ ଚିଙ୍ଗୁଡ଼ି। ଆମର ମାନେ ଆମ ଏରିଆରେ ମିଳେ ତ ଆମେ ତାକୁ ବାଗଦା ଚିଙ୍ଗିଡି
ଆଚ୍ଛା ଆପଣଙ୍କ ଆଡେ ବାଗଦା ଚିଙ୍ଗୁଡି କୁହନ୍ତି ଆଚ୍ଛା ଆଚ୍ଛା।
ଯୋଉ କୁହନ୍ତି ଭେନ୍ନାମ ଚିଙ୍ଗୁଡି। ସେଇଟା ଜାଣିଚନ୍ତି ନା ସେଟା ବି ଅଲଗା ଏଟା ବି ଅଲଗା ସେଇଟା କୁ
ଓହୋ ଭେନମ ଚିଙ୍ଗୁଡି ଗୋଟେ ଅଛି। ଆଛା ଆଚ୍ଛା ହ ହ ସେ କେମିତି ଦେଖିବାକୁ କେମିତି
ଚାଷ ହିଁ ହୁଏ ସେଟା ଆମ ଆଡେ ଚାଷ ହିଁ ସେ ସବୁ ହୁଏ।
ଓ ଚାସ୍
ସେଟା ଚାଷ କରନ୍ତି ଜାଣିଚନ୍ତି ନା ସେଟା ଖାଲି ମାନେ ଖାଦ୍ୟ ଆଉ ମେଡିସିନ ଦ୍ଵାରା ହିଁ ସେ ମାଛ ବଡ ହୁଅନ୍ତି।
ଓ ଖାଦ୍ୟ ଆଉ ମେଡିସିନ ହଁ ମାନେ ପୁରା ଚାଖେଣ୍ଡେ ଉପରେ ଥିବ ଏମିତି ଏଗୁଡାକ ନା।
ବେଶୀ ରୋଗ ଆଉ ଯୋଉ ଚର୍ମ ରୋଗ କହୁନଥିଲେ ଆପଣ ଏବେ ଦେହ କୁ ଣ୍ଡେଇ ହୁଏ ୟା ଦେରେ ବେଶୀ ମାନେ କିନ୍ତୁ ସେଇଟ ଏ ଟାରେ ହିଁ ମାନେ ଏଇଟା ଗ୍ରାମ ଅନୁସାରେ ବିକ୍ରି ହୁଏ ଆଉ ରେଟ ପ୍ରବଳ ହୁଏ।
ଓ ରେଟ୍ ପ୍ରବଳ ଅ ନୁସାରେ ବିକ୍ରି ହୁଏ।
ଗ୍ରାମ ଅନୁସାରେ ଫିସ୍ କିଆ ଅନୁସାରେ ବିକ୍ରି ହୁଏ ଗ୍ରାମ ଅନୁସାରେ ପଇସା ମାନେ ବିଶେଷ କରି ସବୁ ମାନେ ଯାଉଚି ନା ବାହାର ଦେଶକୁୁ
ହେଁ ହଁ ହଁ
ଏଥିରେ ବିରିୟାନୀ କରୁଚନ୍ତି ଯୋଉ ଦେଖିନ ନା ପ୍ୟାକେଟ ପ୍ୟାକେଟ ମାନେ ଏଟା ସବୁ ଚୁପା ଛଡା ହେଇ ପ୍ୟାକେଟ ସହ ବିକ୍ରି ହଉଚି ଆମ୍ ଆମ ଆମ ଗାଁ ରେ ହିଁ ଏସବୁ ଚାଷ ହୁଏ।
ଓହୋ ହେଲା।
ସେଟା ଦେହ ପାଇଁ ବହୁତ କ୍ଷତିକାରକ ଖାଇ ତାଠୁ ଟିକେ ଦୂରେରେ ରହିବେ ଦିଦି। ବହୁତ କ୍ଷତିକାରକ ଆମ ଆଡେ ଚାଷ ହୁଏ କିନ୍ତୁ ଆମେ ସେ ସବୁ ଖାଉନା।
ଆଚ୍ଛା ଜାଣିଛନ୍ତି ଆପଣ ଯେହେତୁ ସେଇଟା ମେଡିସିନ ରେ ଇଏ ହଉଛି ବୋଲି ଆପଣ ଜାଣିଛନ୍ତି ଯେତୁ ଆପଣ ଖାଉନାହାନ୍ତି।
ମାନେ ବିଲକୁଲ ମାନେ ଯେମିତି କିି ମାଛ ଚାଷ ହୁଏ ଯେମିତି ଭାତ କୁଣ୍ଡା ପୋଖରୀରେ ଆମେ ଚାଷ କନେ ପକଉ ମାନେ ଖାଇକି ବଡ ହୁନ୍ତି ଯେମିତି କାଦୁଅ ପଙ୍କ ମାଛ ମାଛ ବିଶେଷ କରି ଏମିତି ଛୋଟ ପୋକ ମୁକ ୟାଡୁ ସ୍ୟାଡୁ ଖାଇକ କିନ୍ତୁ ଇଏ ଏମିତି ଇ ଏମିତି ମାଛ ମାନେ କିଛି ବି ଖାଇବେନି।
ଆଚ୍ଛା।
ମାନେ ଯେମିତି ଗୋଟେ ଚଢେଇ ଯଦି ଉଡି ଯାଉଥିବ ନା ଯେମିତି ଆମେ କୁହନ୍ତି ଚଢେଇ ଉଡି ଯାଉଛି ଯେମତି କୌଣସି ମାନେ ଚଢେଇ ମାନେ ତ ଗୋଟେ ପକ୍ଷୀ ମଧ୍ୟ ପଡିବନି। ଯେମିତି ଚଢେଇଙ୍କର ଝାଡା ହଉ କିମ୍ବା ସେସବୁ କିଛି ସେ ପୋଖରୀରେ ଯେମିତି ନ ପଡିବ। ବ ସେସବୁ ଜିନିଷ ପଡିବ ମାନେ ବାସ୍ ମାଛ କଟିଯିବ। ପୁରା ସୂକ୍ଷ୍ମରେ ପାଣି ମଧ୍ୟ ଯେମିତି ପାଣି ମଧ୍ୟ ଯେମିତି ଟିକେ ଯେମିତି ଗରମ ନ ହୁଏ।
ଆଚ୍ଛା ବା।
ସେଥିପାଇଁ ମେସିନ୍ ବି ମଧ୍ୟ ଲାଗିକି ରହୁଛି।
ଓହୋ ମେସିନ ବି ଲଗା ହୋଇଥାଏ ମାନେ ପାଣି ଗରମ ହବାକୁ ହବନି। ହେ ଭଗବାନ ଆଛା ହ। ହଁ। ସେଇ ଚିଙ୍ଗୁଡି ଆପଣ ଖାଆନ୍ତିନି ନାଇଁ ସେମାନେ ସେଟା ବାହାରକୁ ସବୁ ଯାହାହେଲେ ବାହାରକୁ ଯାଉଥିବ ସେ ଚିଙ୍ଗୁଡି ହଁ ସପ୍ଲାଇ ହଉଥିବ ଆଉ।
ଏ ରେଟ୍ ଚାହିଦା ବହୁତ ଅଧିକ।
ହଁ ଚାହିଦା ଯେହେତୁ ବଡ ବଡ ଚିଙ୍ଗୁଡି ସେଥିପାଇଁ ନିହାତି ଚାହିଦା ଅଧିକ।
ବଡ ବଡ ଚିଙ୍ଗୁଡି। କିନ୍ତୁ ଦେଖା ହଉଛି ସୁନ୍ଦର କିନ୍ତୁ ଦେହ ପାଇଁ ବହୁତ କ୍ଷତି।
ପାଇଁ ଖରାପ ବୋଲି କିଏ ଜାଣିଥିଲେ ସିନା ଏବେ ଆମେ ଜାଣିଲୁ। ଆପଣଙ୍କଠୁ ଶୁଣିକି ମୁଁ ଜାଣିଲି ଏଟା ଓ ହୋହୋହୋହୋ। ଆପଣ ଖାଉନାହାନ୍ତି କହୁଛନ୍ତି ରୋଷେଇ କେମିତି ହେଇଛି।
ଦିଦି ମୁଁ ଖାଉନି ମାନେ ବୁଝିପାରିଲେ ମାନେ ଅ ପ ଖାଏ ଘରେ ଯୋଉ ଅନ୍ୟ ଯୋଉ ପୁରୁଷ ଲୋକ ଅଛନ୍ତି ଆମେ ମାନେ ସେ ସବୁ ମାନେ ଏତେ ବିଶେଷ କରି ମାନେ ଯେମିତି ଅଣା ହୁଏନି ଯେମତି ତମ ମାନଙ୍କ ପାଇଁ ଯେମିତି ସେ ଖାଦ୍ୟ ଟା ଯେମିତି ଗୋଟେ ଏ ପ୍ୟାକେଟ୍ ଦାମ କେତେ ପଢିବ ମୁଁ ଜାଣିନି କିନ୍ତୁ ତମେ ମାନେ ସେଇ ସବୁ ଅଧିକ ରେଟରେ କିଣିକି ଖାଉଛ ଆପଣଙ୍କ ପାଇଁ ସେ ଏ ସବୁ ଜିନିଷ ହଉଛି ମାନେ ଯେମିତି ଗୋଟେ ଇଏ ଖାଦ୍ୟ ଆଉ। କିନ୍ତୁ ଆମ ପାଇଁ ସେ ସବୁ ନର୍ମାଲ ଖାଦ୍ୟ।
ହଁ ଚ୍ଛାଲ ଆଉ ଆପଣ ଯେହେତୁ ହଁ। ଆଚ୍ଛା ଆପଣ ସେଟା ରୋଷେଇ କରିଛନ୍ତି ନାଇଁ ହଁ ହଉ ହଉ ବଢିଆ। ମାନେ କଣ ଝୋଳ କରିଛନ୍ତି ତରକାରୀ କରିଛନ୍ତି ନା କଣ?
ମସଲା ଅଦା ରସୁଣ ମସଲା ଅଧିକ। ଟମାଟୋ ଦିଆ ହେଇକି ସେଟା ଫ୍ରାଏ ହେଇଛି। ସେ ମାଛକୁ ଯେତେବେଳେ ଆପଣ ସିଝେଇ ଦେବେ କଞ୍ଚା ସିଝେଇ ଦେବେ ସେ ବନେଇବେ ଆଉ ତା ମୁଣ୍ଡ ତ ବାହାରିଯିବ ନାଜ ଚୋପା ସବୁ ବାହାର କରିବେ ତାର ପି ପିଠି ପଟେ ଗୋଟେ ଶିରା ଥାଏ କଳା କଲର୍ ର ଦେଖିବେ ସେଟା ଗୋଟେ ଶୀର ଥାଏ ଦେଖିବେ ସେଇଟା ଟିକେ ବାହାର କରିବେ ସେଇଟା ତାର ଆଇଁସିଆ ଥାଏ। ଯେମିତି ସେଇଟା ତାର ଗୋଟେ ଖାଦ୍ୟ ଜିନିଷ ଆଉ।
ହଁ ହଁ ହଁ ହଁ।
ଖାଦ୍ୟ ଯେମିତି ଆମେ
ସେଇଟା ହଁ ହଁ ହଁ ହଁ। ସେଇଟା ସେମିତି ବାହାର କରାଯାଏ ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
ଥାଏ ତା ଦେହର ସେଇଟା ହଉଛି ଶିର ସେଇଟା ଟିକେ ବାହାର କରିଦେବେ ଯେତେବେଳେ ବି ଆପଣ ସେଟାରେ ବହୁତ ମାନେ ଇଏ ଥାଏ ହଁ ହଁ। ତାପରେ ତାକୁ ଭାଜି ଦେଇ ପିଆଜ ରସୁଣ ଅଦା ମସଲା
ଆଚ୍ଛା।
ତା ତ ନଡିଆ ଦେଇକି ବି କରନ୍ତି। ବିରିୟାନୀ ମଧ୍ୟ କରନ୍ତି। କିନ୍ତୁ ମୁଁ ନର୍ମାଲ ଖାଦ୍ୟ କରୁଛି ମୋ ଅଳ୍ପ ହାଲକା ମସଲା ଦିଆ ହେଇକି।
ଦେଇକି ଭଜା ହେଇ ହୁଏ ଆଉ।
ଭଜାହେଇକି ଫ୍ରାଏ ହେଇଛି ଆଉ।
ଆଚ୍ଛା ଆଛା ହଉ ହଉ ହଉ ବଢିଆ ବଢିଆ ହଉ। ମୁଁ ଆଉ ଥରେ କଥା ହେଲା ଆଉ ଗୋଟେ କଣ ଆଇଟମ୍ ପଚାରିବି ଆପଣଙ୍କୁ ଆଉ। ହଉ ହଉ ହଉ ରଖିଲି ତାହେଲେ ଖାଇସାରିଲା ପରେ ଆଉଥରେ ଦେଖିବା ହଉ।
ଯାଆନ୍ତୁ ଖାଇନେବେ।